ହାଲୋ ହଁ ଏବେ ଶୁଭ ଗଲା ମାନେ ସେ ଶୁଭୁନି କଣ ସେତେବେଳେ ସକାଳେ ଫାଷ୍ଟ ଆରମ୍ଭରୁ ଭଲ ଶୁଭିଲା। ଆଡକୁ ଶୁଭିଲାନି।
ଆଉ କଣ କରୁଛନ୍ତି?
ଏଇ ଖାଉଛି ଆଉ ଖାଇବା ମୁଁ କହିଲି ଖୀବା ଖାଇବା ଖାଇଦବା ଆଉ।
ଅ ହ।
ଆଉ ଆପଣଙ୍କ ଖିଆପିଆ ଶଇଲାନି?
ନାଇଁ ଖାଇନା ଆଉ ଏଇ ଝିଅ ପଢାପଢି ସରିନି ତ ପଢାପଢି ସରିଲା ପରେ ଖାଇବୁ ଆଉ।
ହଁ ହଁ କଣ ଭଲ ରୋଷେଇ କରନ୍ତି?
ଆଉ ମୁଁ ତ
ସବୁ ପ୍ରକାର କରେ ରୋଷେଇ ଭେଜରେ ବି ଭଲ କରେ ନନ ଭେଜ ନେ? ବେଶୀ ଟିକେ ଭଲ କରେ ଆଉ।
ହ।
ହଁ।
ନଣ୍ଡୁ ମାଛ ନା
ସବୁ ସବୁ ମାଛ ଚିକେନ ମଟନ ସବୁ କିଛି
ମାଛଟା କେମିତି ବନାନ୍ତି କହିଲେ?
ମାଛ ତ ବିଭିନ୍ନ ମାଛର ବିଭିନ୍ନ ମାନେ ତରକାରୀ ଥାଏ ହେଲା ମାନେ ଯେମିତିକା ମାଛ ଝୋଳ କି ମାଛ ଯୋଉ ଗୋଟେ ଥାଏ ସୋରିଷ ଦେଇକି ମାଛ ଖଟା? ମାନେ ମାଛର ବିଭିନ୍ନ ଚଢଚଢଟି ପାଖରୁ ମାଛର ବହୁତ ପ୍ରକାର ଆଇଟମ ଅଛି ଆ? ମାଂସ ସିନା ଗୋଟେ ଦିଟା ତିନିଟାମେ ସାଧାରଣତଃ ଘର ଦ୍ରା ଗୋଟେ ପ୍ରୋସେସ କି ଦିଟା ପ୍ରସେସ କରୁଛେ ବାକି ମାଛ ଟା ବହୁତ ପ୍ରକାର ପ୍ରସେସ ଅଛି? ହେଲା ସବୁଜିସ ରେ ମାନ ସବୁ ଅଲଗା ଅଲଗା ତାର ଏନେ ଗେଡେ ମାନେ? ତାର ମସଲା ସାମଗ୍ରୀ ଅଲଗା ଅଲଗା ରହିଛି ବୁଝିଲେ କି ଉଁ ତେଣୁ ହଁ ତାପରେ ଆଉ ଗୋଟେ ଜିନିଷ ମାଛ ଉପରେ କଉ ମାଛ ଯେମିତି ପହଣା ମାଛ ଟା ଯୋଉ ଆଇଟମ ଖାଇବା ପାଇଁ ଭଲ ଲାଗେ? ଚୁନା ମାଛ ର ସେ ଆଇଟମ ପାଇଁ ଭଲ ଲାଗିବନି। ଆଉ ଗୁଣ୍ଡି ହ ତା ବିଭିନ୍ନ ପ୍ରକାର ମାଛ ଉପରେ ବିଭିନ୍ନ ପ୍ରକାର ମାଛକୁ ନେଇକି ହିଁ ତାର ଏ ହଁ ମାନେ ଇଏ କରାଯାଏ ଯେ ହଁ ଏଇ ମାଛ ଟା ଏହା ହେଲେ ଭଲ ହବ ଯେହେତୁ ଆମେ ସମୁଦ୍ର କୂଳ ଲୋକ ମାନେ ସମୁଦ୍ର କୂଳରେ ସବୁ ପ୍ରକାର ମାଛ ମାଛ ଆମକୁ ମିଳିଯାଏ ହେଲା। ଆପଣ ମାଛ ଖାଇବା ପାଇଁ ଭଲ ପାଆନ୍ତି?
ହଁ ଆମେ ମାଛ ଖାଇବା ପାଇଁ ଭଲ ପାଏ ଆମେ ଚିକେନ ଖାଉନି ଚିକେନ ଖାଉନି ଆମେ ବି ତ ପାରାଦୀପି ରେ ରହୁଥିଲୁ ଏବେ ଆସିଛୁ କଟକ ଆମର ସେଠି ସେମିତି ସମୁଦ୍ର କୂଳିଆ ଚିଙ୍ଗୁଡ଼ି ଆଉ କଙ୍କଡ଼ା ମାଛ ମତେ ଟିକେ ସମୁଦ୍ର ମାଛ ଟା ବେଶି ଭଲ ଲାଗେ।
ଏବେ ନଦୀ ମାଛରେ ବି ଆମର ସମୁଦ୍ର ନଦୀ ଆମେ ମାନେ ମୁହାଣ ପାଖା ମାନେ ଆମ ଘର ନଦୀ ସମୁଦ୍ର ଯୋଉଠି ମାନେ ମିଶିଥାଏ ନା ମହାଣ ଟା ମହାଣ ପାଖରେ ମାନେ ହଁ ତେଣୁ ହଁ ଆମ ନିଜସ୍ୱ ବି ମାନେ କଣ ଏଇ ଯୋଉ ଚିଙ୍ଗଡି ପ୍ଲାଣ୍ଟ ଗୋଟେ ଏହା ନୁହେଁ ଚିଙ୍ଗୁଡ଼ି ଯୋଉ ଚାଷ କରାଯାଏ
ହଁ, ହଁ।
ହଁ ଗଢିଆ ଅଛି ତା ଛଡା ଘରେ ପହଣା ଗଢିଆ ବି ଅଛି ତେଣୁ ମା ମାଛ ଆମେ କିଣୁନା ତ ଏଭେଲେବିଲ ସବୁବେଳେ ହେଇଯାଏ ଧରା ମାନେ ଘରେ ସବୁ ମେବା
ଘର ମାଛ ଭଲ ହଁ ନା ଆମର ବି ସେଠି ଯଉ? ପାରାଦୀପି ମୁହାଣ ଯୋଉ ମୁହାଣ ମୁହଁ ମହାନଦୀ ସମୁଦ୍ର ସେ ଏ ମିସେ ମିଳେ ନଇଁ ସମୁଦ୍ର ସବୁ
ରଖାଯା ଯୋଉ ମାର୍ଚ୍ଚ ଆଡେ ସବୁ ପ୍ରକାର ମାନେ ବିଭିନ୍ନ ଟାଇପ ଆପଣଙ୍କର ଭେକ୍ଟି ପାଖରୁ ପାଖରୁ ଆରମ୍ଭ କରି ଘରଣ୍ଟ ପାଖରୁ ମାନେ ଚିଙ୍ଗୁଡ଼ି ପାଖରୁ ମାନେ ଟାଇଗର ପାଖରେ ସବୁ ପ୍ରକାର ଚିଙ୍ଗଡା ସବୁ ମାନେ ଯେତିକି ନଈରେ ଯୋଉ ମାଛ ମିଳେ ଆମ ମାନେ ଗୋ ଚିଙ୍ଗଡି ଗଡିଆ ଗୁଡା ଆମର ସେ ମାନେ ନଦୀରୁ କନେକ୍ସନ ଅଛି ମାନେ ଗଢିଆକୁ ପରେଇ ଦିଆ ହୁଏ ପାଣି। ତାନେ ସବୁ ପ୍ରକାର ମାଛ ଜାତ ହେଇଯାଆନ୍ତି ହୁଁ ପଶିଯାଏ ବା ଏଇ ମଚ୍ଚ ମାସରେ ଯେତ ମାର୍ଚ୍ଚଏପ୍ରିଲରେ କଣହୁଏ ଏଇ ଟାଇମଟା ହଉଛି ଅଣ୍ଡା ଟାଇମଟା ନା ସେଇା ସେ ଟାଇମରେ ପାଣି ପୁରାଇଦି ହେଲେ ଦେ ସେଟାଇମ୍ ରେ ସେ ଗୁଟାକ ବର୍ଷା ଯେ ରହିଲେ ସେ ପୁରା ଭଲ ସେ ବଡ଼ ହେଲା ବାସ୍ ଏଭଳିଆ କରାଯାଏ। ପଣଗଡେ ଅ ଚାରିଟା ଗଡିିଆ ଅଛି ତେଣୁ ଯେ ଯା ଗଢିଆରେ ଅଲଗା ଅଲଗା ଅଲଗା ଅଲଗା ସବୁ ରହିଛି ଦିଟା ଗଢିଆ କାମଡ ସେଇ ପାଇଁ ରଖା ହେଇଛି ଯୋଉ ମାନେ ବାହାର ପାଣି ପରିଶିକି ମାଛ ହବ।
ଆମର ସେଠି ସେଇ ନଈ ସମୁଦ୍ର ଆମ ବାପା ଘର ଗାଁ ରେ ଆମର ଖାଲି ନଈ ଦେବ
ହଁ ଆମର ନଦୀ ତାପରେ ଏପଟେ ସାମ୍ନାରେ ଆମର ମାନେ ନଦୀ ପଛପଟରେ ହାଫକିଲୋମିଟର ଦୂରରେ ନଦୀ ଗୋଟେକିଲୋମିଟର ଆଗକୁ ହଉଛି ସମୁଦ୍ର। ତାପରେ ଚାରିକିଲୋମିଟର ମାନେ ଡିଷ୍ଟାନ୍ସ ରେ ହଉଛି ମୁହାଣ ମାନେ ନଦୀ ମୁଦ୍ରଟା ଯୋଉଠି ମିଶିଛି। ହଁ ମୁଁହାଣ ତେଣୁ ପାଖାପାଖି ସବୁ ପ୍ରକାର ଜିନିଷ ସବୁବେଳେ ମିଳିଯାଏ ସୁଣୁଣାଇ ମାଛ ବି ଭଡିଯାଏ ନଦୀ ମାଛ ମିଠା ମାଛ ବି ମିଳିଯାଏ ମାନେ ଘରେ ପଣା ମାଛ ସବୁ ପ୍ରକାର ଅ
ନା ସେ ମତେ ସମୁଦ୍ରମାଛ ଟିକେ ଭଲ ଲାଗେ ମୁଁ
ସମୁଦ୍ର ହଁ ସରିଆ ସମୁଦ୍ର ମାଛରେ ଆପଣ ସୋରିଷପାଟଣ ଦେଖି କରିବେ ଯେଉଁ ସେ ମାଛ ହେଉ ସେ ମାନେ ଯେଉଁ ଇଏ ମାଛ ସବୁ ଅଛି ଆଉ ଗୋଟେ ତେନ୍ତୁଳି ଦେଇକି ଖଟା କରିବେ ତେନ୍ତୁଳି ମିଠାଖଟା କରିବେ ସେଇଟା ବି ବଢିଆ ଲାଗି ହାଉଛୁ ତେନ୍ତୁଳି ଚିନି ଦେଇକି ଯୋଉ ଖଟା କଲେ ହେଲା। ଆଁ ସେଟା ଗୋଟେ ବହୁତ ଭଲ ଲାଗେ ଆଉ ଏମତି ତ ଭଜା ଠିକଅଛି। ସେଟାକୁ ବେଶୀ ସୋରିଷ ବାଟଣ ଦେଇକି ଆଉ ତେନ୍ତୁଳିିକଟା ଏଇଗୁଡାକ ବେଶୀ ଭଲ ଲାଗେ।
ହଁ ସମୁଦ୍ର ମାଛ ତ ସବ ସୋରିଷ ମସଲା ନେଇ ଗଲେ ସେସବୁ ବଢ଼ିଆ ଲାଗିବ। ସେ ସମୁଦ୍ର ମସଲା ଟା ମତେ ବେଶି ବସଉନ ମୁଁ ସେଇଟାକୁ ସୋରିଷ ମସଲା ଦେଇକିରି
ହୁଁ ଆଉ ଭାତରେ ଖାଇବା ପାଇଁ ତେନ୍ତୁଳି ଦେଇକି ସବୁବେଳେ ଟ୍ରାଏ କରନ୍ତୁ କିଛି ନାହିଁ ଫୋଟଣ ମାନେ ମାଛ ଟାକୁ ଟିକେ ଟିକେ ଲାଡ଼ି ନେଲେ ବା ସେ ଫୁଟଣ ନା ଡାଇରେକ୍ଟ ଫୁଟଣ ମାନେ ପକେଇ ଦେଇକି ମାଛଟାକୁ ଲାଢି ଦେଇକି ଟିକେ ଖାଲି ତେନ୍ତୁଳି ରସ ରସ କାଢିକି ତା ଦେହରେ ମିଶେଇଦେବେ ତେତୁଳି ରସ କାଢିକି ମିଶି ଫୋଟା ଆସିଗଲା ବସ ହଉଚୁ ଆ ଲୁଣ ଚିନି ମାନେ ତା ଯେତିକି ଲାଜା ଲାଗିବ ଚିନି ଟିକେ ମିଠା ମିଠା ଲା ଲାଗିଲେ ଭଲ ଲାଗିବ ମାନେ ବେଶୀ ଝୋଳର ଖଟା ମିଠା ପୁରା ଆଚାର ଭଳିଆ ଲାଗିବ ହେଲା ଆପଣଙ୍କ ମିଠା ଯଦି କମ ଖାଆନ୍ତି ବେଶୀ ଖାଆନ୍ତି ଯଉ ହିସାବରେ ଖାଆନ୍ତି ତେତୁଳି ସହି ତ ସେଇଭଳିଆ ପ ହଁ ଯୋଉ ହିସାବରେ ଖାଆନ୍ତି ସେଇ ହିସାବରେ ମିଠା ପକେଇବେ ବାସ୍ ଲଙ୍କା ଗୁଣ୍ଡ ଟିକେ ପକେଇଦେଲେ। ବା କଞ୍ଚା ଲଙ୍କା ଚିରିକି ପକେଇଦେଲେ। ବାସ ତର।
ମୁଁ ଏ ସୋ ସୋରିଷ ଇଏ ମାଛ ଖାଏ। ଧର ଇଏ ନଈ ମା ମୋତେ ସମୁଦ୍ରରୁ ସବୁ ପ୍ରକାର ମାଛ ଭଲ ଲାଗେ ଆଉ କଉ ଯେଉଁ ନୟୂର ଯେଉଁ ଖଙ୍ଗା ଖଙ୍ଗାଟା ତାକୁ ମୁଁ ସେ ମୁଁ ବି ବେଶୀବେଶୀ ସୋରିଷ ମସଲା ଦେଇକିରି ହିଁ କରେ ମତେ ଅଦା ପିଆଜ ରସଣ ଦେଇକଲେ ଭଲ ଲାଗେନି। ମତେ ସେ ସୋରିଷ ମସଲା ଦେଇକିରି ସେ ଯୋଉ ମାଛବ ମୁଁ ସେ ସୋରିଷ ମସଲା ଟା ଦେଇକରି ତାକୁ ବନେଇକିରି ଖାଏ, ମୋତ ଦେ ସେଟା ଭଲ ଲାଗେ। ଖଙ୍ଗା ଟା ବି ହଉ ନ ସେ ସିଝା ବା ବାମ୍ପ ମାଛ ନହେଲେ ଯୋ କଞ୍ଚା ମାଛ ମୁଁ ପ୍ରାୟ ସବୁ କଞ୍ଚା ମାଛ ବନାଏ। ଇଲିଶ ତ କଞ୍ଚା, ଆଉ ଯୋଉଁ ବଡ ଯ ଭେକ୍ଟୀ ଫେକ୍ଟି ଧର ଆଇଲା ଯୋଉଁଟା ଅ ପିଆଜ ରସୁଣ ନେଇ କରେ ସେଇଟା କଞ୍ଚା ପଡ଼େ ଭେକ୍ଟୀ ମାଛ ଯୋଉ ବଡ଼ ବଡ଼ ପିସ୍ ସବୁ ବାହାରିବ। ସେଇଟାକୁ ପୁରା ହଉଛି। ଯେମିତି ପୁରା ମଟନ ମଟନ୍ ଭଳିଆ ଚିକେନ୍ ଛେ ଛେଳି ମା ମାଂସ ଭଳିଆ ପୁରା ସେମି ତାକୁ ଧୋଇ ଧୁଆ ଦେଲ, ହଳଦୀ ଲୁଣ ଗୋଳେଇ ତା ସେ ତେଲ ଗୋଳେଇକି ତାକୁ ପୁରା ସେମତି ଆରାମସେ ରଖିଦବ। ଆଉ ପିଆଜ ଟିକେ ହଁ ହୁଁ ହୁଁ। ପୁରା କ ତାପରେ ପିଆଜ ପକେଇଲ ଗୋଟା ଗରମ ମସଲା ସବୁ ପକେଇଲ ପିଆଜ ପକେଇ ତେଜପତ୍ର ପକେଇଲ। ପିଆଜ ଜରିଗଲେ ତାକୁ ମଅଦା ରସୁଣ ବଟା ପକେଇଦେଲ ତାକୁ ଭଲ କରି ସେମତି କଷିଲ କଷିଲା ପରେ ଟମାଟୋ ପକେଇଦେଲ ଟମାଟୋ କଷି ହେଇଗଲା ତା ଦେହରେ ସବୁ ମସଲା ଗୁଣ୍ଡ ପକେଇଲ। ଏ ଯୋଉ ଧଣିଆ ପାଉଡର ଜିରା ପାଉଡର ଟିକେ ଜିରା ଟା ମୁ ବାଟେ, ପାଉଡର ପକାଏନି ମତେ ସେଟା ଭଲ ଲାଗେନି। ମୁଁ ଧ ଜିରା ଟା ବାଟି ଦେଇ ଜିରା ଯୋଉଁ ଅଦା ରସୁଣ ଜିରା ବାଟି ଦେଇଥାଏ। ଆଉ ଧଣିଆ ପାଉଡର ଟିକିଏ ପକେଇ ଦେଇକରି ଖାଲି, ଆଉ ଲଙ୍କା ଗୁଣ୍ଡ ଆଉ ଟିକେ ମିଟ୍ ମସଲା ସେଆକୁ ପକେଇକି ତା କଷିଦଲେ। ସିଏ ପୁରା ମାନେ କଷିକିରି ତା ଦେହରେ ଆଳୁ ଭା ଜିକି ରଖିଦେଇ ଥିବି ତାକୁ କସିକିରି ତା ପରେ ତାକୁ ପୁରା ଗୋଡେଇ ଗୋଡେଇ ସେଇଥିରେ, ପୁରା କଷା ଆରାମ ଅଳ୍ପ ଅଳ୍ପ ଯଉ ସିମ ରେ ପୁରା ଆସ୍ତେ ଆସ୍ତେ ଅ ମାନେ ସେ ଟିକେ ଭାଙ୍ଗିବନି, ସେମିତି ଟିକେ ଘୋଡ଼େଇକିରି ଆରାମସେ ଖାଲି ଏପଟ ସେପଟ କ କଡେଇଥରେ ଏମିତି ଏପଟ ସେପଟ କରିବ।
ନରମ ମାଛ ନା ସେଟା ଆସ୍ତେ ଆସ୍ତେ ହଁ।
ତା କରିକି ତା ମୁଁ ବି ବଡ଼ ବଡ଼ ଭାକୁର ବି ସେଇ ଟାଇପ ର କରେ। ତାକୁ ପୁରା। ଘୋରେଇ ଘୋରେଇ ଘୋରେଇ ଘୋରେଇ ପୁରା ଆରାମସେ ତାପରେ ଟିକେ ପାଣି ଦେଇ ଦେଇକିରି! ସେଇଠୁ ତାକୁ ଫୁଟେଇ ଦବ ତାପ ଗୋଟେ ଗରମ ମସଲା ପକେଇ ଦେଲ। ସେ ପୁରା ବଢ଼ିଆ ପୁରା ଉଁ ଯ ଛେଳି ମାଂସ ଭଳିଆ ତାର ଟେଷ୍ଟଟା ଆ ସିବ, ଆଉ ମାଛ ଟା ପୁରା ସିଝି ଯାଇଥିବ ପୁରା ନରମ ଲାଗିବ।
ଯେ ଆମେ ବି ମାନେ ତେଲ ଝାଳଟା ସେଟାକୁ ତେଲ ଝାଳ କହୁ କଞ୍ଚା ତେଲ୍ ଝାଳ। ମାନେ ହୁଁ।
ସେଇଟା ବଢିଆ ନରମ ଲାଗେ। ମାନେ ଇଏ ଭଜା ମାଛ ଅପେକ୍ଷା ସେ କଞ୍ଚା ନରମ ଲାଗେ। ଧର ବୁଢା ବୁଢୀ ଲୋକ ଯେ ଖାଇଲା ବେଳକୁ ତାଙ୍କୁ ସେଇଟା ଭଲ ଲାଗେ ତାଙ୍କ ପାଟିକି। ତାଙ୍କୁ ଭଲ ସେଇଟା ଲାଗେ ସୁ
ତାପରେ ଏମିତିରେ ବି ଭେକ୍ଟି ମାଛ ଟା ହଉଛି ବହୁତ ମାନେ ପୁଷ୍ଟିକର, ମାନେ ମାଛ ଭଲ ମାଛ ଟା ତାର ବହୁତ ସାରା ମାନେ ଗୁଣ ରହିଛି।
ଯୋଉଁ ନଈରେ ବେଶୀ ମିଳେ ଆ
ହୁଁ ଆମର ବହୁତ ମିଳେ ସେଇଟା, ଆମର ବ ବହୁ ତ ସାରା ବି ବିକ୍ରି ହୁଏ। ପାଖାପଖି କ୍ୱିଣ୍ଟାଲ ପାଖାପାଖି ବର୍ଷକୁ ବିକି
ଓହୋ ନା ଆମର ସେ ଯୋଉଁ ନଈର ମୁଁ ଦେଖିଲି, କ ଦେବୀ ନଈରେ ଯୋଉଁ ବନିଶୀ ପକେଇକିରୀ ତାକୁ ଧରନ୍ତି। ବନିଶି ଯୋଉଁ ପକାନ୍ତି ସେ ବଡ ବଡ ପୁରା ପାଞ୍ଚ କିଲୋ ଦଶ ଶ କିଲିଆ ଗୋଟା ଏମିତି ସବୁ ଧରା ପଡ଼େ। ଆମ ସାହିରେ ଗୋଟେ ଆମ ସାହିରେ ଗୋଟେ ଲୋ କ ଯୋଉ କକ୍କା ହିସାବ ହେବେ। ସେଇ ତ ବେଶୀ ତାଙ୍କର ଯେମିତି ହେଲେ ସେ ତାଙ୍କୁ ବର୍ଷକୁ ଚାରି ପାଞ୍ଚଟା ଧରିଥିବେ ସେ ଧରିକିରି ଆସିକିରି ପହଞ୍ଚିଲା ବେଳକୁ, ଲୋକ ତାଙ୍କ ପଛେ ପଛେ ଆସିକିରି ହାଜର। ତାଙ୍କ ସେ ତାକୁ ବଡ଼କିରି ହାଣିକି ସମସ୍ତେ ପୁରା କିଲେ ଦିକିଲେ ଯିଏ ଯାହା ନବ ନିଅନ୍ତି। ସେ ହଁ କିନ୍ତୁ ଏ ଏବେ କଣ ହେଲା ଏବେ ଯେଉଁ ସବୁ କରିଦେଲେଣି ଫେସାରୀ। ଫେସାରି ସେ ସିଆଡେ ଧରୁଛନ୍ତି ତ, ସେ ସିଧା ଫେସାରି ନେଇ ବଡହୁଅନ୍ତି ଆଉ ଗାଁକୁ ସେ ସବୁ
ଆମର ବି ସେଇ ଆମେ ବି ସେଇ ଫିସାରୀ ରେ ଦେଇଦଉ। କାହିଁକିନା ଗାଁ ରେ ହଉଛି ଲୋକ ବାହା ମାନେ ଇଏ କରନ୍ତି ନା ଏବେ ଏପଟ କରନ୍ତିନି ତାପରେ ସବୁ କହ ତ ଫିସାରୀ ରେ ଦେଇଦେଲୁ ଏକା ବେଳେ ଭଲ।
ହଁ ସେଟା ସେଟା ଦ ଆମେ କଣ ସାଙ୍ଗେ ସାଙ୍ଗେ ଯଉ ନଈ ଫ୍ରେଶ ମାଛଟା ଉଁ ଆ ଖାଉଥିଲୁ ସେ ଦାଦାର ଆଣେ ଦେଲେ ଆଉ ଫେସାର ସେ ଦେଲେ ସେ ଫେସାରି ନାହିଁ ତାକୁ ସେ ବର ଭିତରେ ରଖିବେ ତାପରେ ତାକୁ ତମେ ଆଣିକରି ସେ ବାଟିବେ ଖାଇବ। ରିଅ ଯୋଉ ସାଙ୍ଗେ ସାଙ୍ଗେ ଦେବେ ନଈରୁ ସେ ଆଣିକିରି ସେ ଯୋଉ ଟେଷ୍ଟ। ହ ହଉ ମ୍ୟାଡାମ ରଖିବା ପଛରେ କଥା ହବା ଆଉ ହଁ।